ସୁଭା ଯାଉଚି? ଆଜ୍ଞା କୁହ ଆଜ୍ଞା କୁହନ୍ତୁ।
ଆଜ୍ଞା ଶଣିବ ଚନ୍ତି
ଆଜ୍ଞା କୁହନ୍ତୁ ସୁବୁ ହଁ ଶୁଭା ଯାଉଚି କୁହନ୍ତୁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଆଜ୍ଞା। ଏ ଟିଏ ଗଡ଼ପଟି ହଉଥିଲି ଆଉ।
ଆଁ ହଁ।
ଆପଣ କଣ କରୁଚନ୍ତି?
ଏ ମୁଁ ଏ ଜଷ୍ଟ ଖାଇଲି, ଖାଇକି ଆସିକି ଟିକେ ଗଡ଼ ପଡ଼ ହଉଚି ଆଉ। ପୁଅକୁ ସୋଇ ପକଉଚି ଆଉ।
ଆଜ୍ଞା।
ହୁଁ, ହୁଁ। ଆଉ ଘରେ ସବୁ କଣ କରୁଚନ୍ତି ଖାଇକି ଶୋଇଚନ୍ତି ନାଁ କଣ?
ହଁ ସମସ୍ତେ ଶୋଇ ପଡ଼ିଲେଣି।
ଉଁ, ହଁ ଆ କଣ ମଧ୍ୟାହ୍ନରେ, ମଧ୍ୟାହ୍ନରେ ଆଜି କଣ ରୋଷେଇ ହେଇଥିଲା?
ହେଇଥିଲା ଆଜି ଆମେ ପଖାଳ ଖାଇଥିଲୁ ଭା ତ, ମ ପଖାଳ ଭାତ ମାଛ ଭଜା ହେଇଥିଲା। ଆଉ, ଭେଣ୍ଡିଆଳୁ ଭଜା ହେଇଥିଲା, ବଢ଼ି ଚୂୁରା। ଆଉ ଆମ୍
ହୁଁ।
ଏ ସବୁ ଖାଇଥିଲୁ ଆଉ, ଆପଣ କଣ ଖାଇଥିଲେ?
ଉଁ ହୁଁ ଆମର ମୁଁ ଏ ସକାଳେ ଖାଇଥିଲି ପିଠା ଆଉ ଉଁ ଆଉ ଚଟଣୀ କରିଥିଲି। ପୁଦିନା ଚଟଣୀ ହୁଁ ଆଉ ତାପ
ହୁଁ
ତାକୁ ଜହ୍ନି ପୋଟଳ ସବୁ ପୋଡା ହେଇଥିଲା ଦଳା ଦଳି କରିଥିଲୁ। ଶାଗ ଭଜା ହେଇଥିଲା ବଡି ବାଦାମ ଚୁୁରା ହେଇଥିଲା ଆଉ ମ ମଧ୍ୟାହ୍ନରେ ଭାତ ହେଇଥିଲା ମାଛ ହେଇଥିଲା ଡା ହେଇଥିଲା ହେଲା ଆଉ
ହୁଁ ହୁଁ
ଭର୍ତା ହେଇଥିଲା ହ ଏ ସବୁ ଖାଇଚୁ ଆଉ ସନ୍ଧ୍ୟାରେ ସନ୍ଧ୍ୟାରେ ଚା ଟିକେ ମୁଢ଼ି ମିକ୍ଚର ଟିକେ ଖାଇଥିଲୁ। ତାପରେ ଆମ ମ ବୋଉ କହିଲେ ଆଉ ଟିକେ ପିଆଜ ପକେଇ ପିଠା କର ପିଆଜ ପକେଇ ପିଠା କରିଥିଲି ଆଉ ତାପରେ ସା ଆଠଟା ନଅଟା ବୁଳୁକୁ ଆମର ଖିଆ ହେଲା। ଅଁ ବୋଉ ରୁଟି ମାଛ ଖାଇଦେଲେ ଆଉ ମୁଁ ଆଜିି ଦିଟା ସଜ ପଖାଳ ଆଚାର ବଡି ବାଦାମ ଚୁରା ଆଉ ଟଳ ଭଜା ଥିଲା ତାକୁ ଲଗେଇ ଖାଇଲି। ହଁ ଆଉ ମୁଁ ଭାବିଲି ଆଉ ବସିବି କଣ ଟିକେ ଆଉ କଲ ଟେ କରିଦିଏ। ହଁଁ ହୁଁ ହୁଁ ହଁ ମା ମାନେ ସବୁ ଶୋଇଲେଣି ନ ହୁ ହୁଁ ଆଉ କାଲି କୋଉଠି ପ୍ରୋଗ୍ରାମ ରଖିଛନ୍ତି ସୁଇଯିବା ପାଇଁ।
କୁଆଡେ ଆଉ ଯିବୁ ଏବେ ତ ଲଘୁଚାପ ଚାଲିଛି।
କାଲି ଆମ କାଲି ସୋମବାର ଅଛି ଆଉ ମୁଁ ଭାବି ଫିଜିକାଲି ମହାଦେବ ଦର୍ଶନ କରିବି। ହୁଁ କାହିଁକିନା ମୁଁ ମହାଦେବଙ୍କୁ ମାନେ ଆଉ ମୁଁ ସବୁ ସୋମବାର ହିଁ କରେ ହୁଁ ଆଉ ପାରିବେ ଯଦି କାଲି ଟିକେ ମନ୍ଦିର ଯିବେ।
ଆଜ୍ଞା ଯିବା ଆମ ମନ୍ଦିର ଶିବ ମନ୍ଦିର ବି ଆମ ପାଖରେ ଅଛନ୍ତି।
ହୁଁ ହୁଁ ଏତେ ପାଖରେ ଅଛନ୍ତି ଦେଖ। ବେଳକୁ ଆପଣ ଡେଲି ଯିବା କଥା ଆମର ତ ଦୂର ବାଟ ତାପରେ ଆମେ ବି ସାଂସାରିକ ହେଲୁଣି ଆପଣ ତ ସାଂସାରିକ ହେଇନାହାନ୍ତି।
ଆଜ୍ଞା ଏ ବର୍ଷା ଯୋଉ ହଉଛି ସକାଳୁ ତ ପୁରା ଲାଗି ରହୁଛି।
ହୁଁ ହୁଁ ନାଇଁ ଆଜି କାହିଁ ମଧ୍ୟାହ୍ନ ବେଳୁ ନାହିଁ ବର୍ଷା ହଉନାହିଁ। ଟିକେ ଝିପିଝିପି ହଉଥିଲା ତାପରେ ଏବେ କମ ଅଛି। ତ ଏବେ କିଛି ଜଣାକୁ ପଡୁନାହିଁ ଖାଲି ପବନ ଟେ ଦଉଛି।
ଆଜ୍ଞା।
ହ। ହଁ ଆପଣ ତାହେଲେ କାଲି ଶିବ ମନ୍ଦିର ଯାଉଛନ୍ତି।
କହିଲି ଯେ କାଲି ଆପଣ ତାହେଲେ ଶିବ ମନ୍ଦିର ଯିବେ।
ହଁ ହଁ ମନ୍ଦିର କାଲି ଯିବି। ଆପଣ ପାରିବେ ଯଦି କାଲି ଟିକେ ଯାଆନ୍ତୁ।
ଆଜ୍ଞା ଦେଖିବା ନିହାତି ଯିବ।
ତାହେଲେ ଆପଣଙ୍କ କାଲି ସୋମବାରେ ଯିବେ ଅରୁଆଭାତ, ଡାଲମା, ଖଟା କରି ଖାଇବେ ତାହେଲେ।
ହଁ ହଁ ଆଉ କାଲି ବୋଉଙ୍କୁ ବି କହି ମୋର ବୋତ ଟିକେ ଗାଈ ବେଡା ଭଳି କି ଦେବେ ମନ୍ଦିର ମୁଁ ନେବି ମୁ କଞ୍ଚା କ୍ଷୀର। ମଇସିର ମହୁ ମଞ୍ଜେଇ। ଆଉ ଅରଖଫୁଲ ଆଉ ଦୁରଦୁରା ଫୁଲ ଆଉ ଅପରାଜିତା ଫୁଲ ହଁ ଆଉ ହଉଛି ଆମର ଏଇଟା ଟିକେ ଗଇଛ ଫୁଲ
ଆଜ୍ଞା।
ହଁ।
ଆଉ ବେଲପତ୍ର ବେଳେବେଳେ ସାତ ଟିକିଆ
ହଁ ବେଲପତ୍ର ନେବି ତ ନିହାତି।
ହଁ ହଁ ନେଇକି ଯିବି। ଆ ଆମ ପୁଅ ନାଁରେ ଟିକେ ପାଣି ଚଢେଇବି କ୍ଷୀର ଜଳ ଅର୍ପଣ କରିବି ଠାକୁରଙ୍କଠୀ।
ଆଜ୍ଞା।
ହୁଁ ହୁଁ କାଇ ନା। ସେ ହୁଁ ତାର ଭଲ ନାହିଁ। ଯେବେ ସୋମବାର କି ଯୋଉ ବାର କରେ।
ଆଜ୍ଞା।
ହୁଁ ହୁଁ ନିଶ୍ଚୟ ପାଣି ଚଢାଏ। ହୁଁ ହୁଁ।
ହୁଁ ଆପଣ ମାନେ ବହୁତ ଦୂରରେ ଆ
ହଁ ହଁ ମନ୍ଦିର ବହୁତ ଦୂର ହଁ ଓ ପନ୍ଦର କୋଡିଏ ମିନିଟ ଲା ଗେ ଯିବାଇଁ ଆସିବା ପାଇଁ ପନ୍ଦର କୋଡିଏ ମିନିଟ୍ ତା ଦେହରେ ପୂଜା ସ୍ୱଳ୍କ ପୂଜା ଗୋଟେ ଅଧଘଣ୍ଟା ଲାଗିଯାଏ ଆଉ ଯିବା ଆସିବା। ହୁଁ ହୁଁ ଆ ଏଇଭଳି ସବୁ ଆଉ। ଆଉ ଖାଲି ମହାଦେବ କତିକି ଯିବ ମାନେ କଣ ଖାଲି ମହାଦେବ କ ଦର୍ଶନ କରିବେ କି। ଦର୍ଶନ କରିବେନି ଆମର ହଁ ହଁ ଆମର ପାର୍ବତୀ ମନ୍ଦିର ଅଛନ୍ତି ସେ ଠୀ ଦୀପ ଧୂପ ଆଉ ଆମର ହନୁମାନ ମନ୍ଦିର ଅ ଅଛନ୍ତି ସେଠି ବି ବହୁତ ଧୂପ ଫୁଲ ଭୋଗ ଦଉ। ଆଉ ରାମ ମନ୍ଦିର ବି ଅଛି। ସେଠି ବି ଦୀପ ହରିକା ଲଗାଉ ଆଉ ହନୁ ଯୋଉ
ସାଇବାବା ମ ମନ୍ଦିର ଅଛି ପଇସା ଆଉ କରିକି ଆସୁ। ଆମର ଗାୟତ୍ରୀ ମା ଅଛନ୍ତି ସେଠି।
ଆଜ୍ଞା।
ଆଉ ଗାୟତ୍ରୀ ମା ଅଛନ୍ତୀ ଆଣି ସେଠି ବି ନମସ୍କାରକରି ଫୁଲ ଧୂପ ଦେଇକି ଆସୁ। ହୁ ଆଉ ଟିକେ ମାଉସୀ। କିଏ ଟିକେ ଅପା ଏଇ ସବୁ ଟିକେ ଦେଖିଦେବେ ବାଟରେ। ଏଇ ତମେ ଆସିଥିଲ ସିଏ କହିବେ ତମେ ଆସ। ହଁ ହଁ ଏମିତି ପଚାରି ଦିଅନ୍ତି ପୁଅ ଦେହ ଭଲ ଅଛି ଘରେ ସମସ୍ତେ କେମତି ଅଛନ୍ତି।
ଏ ୟା ସବୁ ଆଉ। ଆସୁ ହେଇଯାଏ ଆମର ଘଣ୍ଟେ ଅଧଘଣ୍ଟା ପରେ ହେଇଯାଏ ଆଉ। ଆସୁ ଆସୁ ଆଉ ହୁଁ ହୁ। ହ ଆଉ ଏପଟେ ଯିବେ ମନ୍ଦିର ଯିବେ ନା। ନାଁ ଏବେ ଅଭ୍ୟାରି ଅଛନ୍ତି ନାଁ ବାହା ହେଇନାହାନ୍ତି। ମ ଶିବ ଦର୍ଶନ କରନ୍ତୁ ଭଲ ବର ଘର ପରିବାର ମିଳିବ।
ନାଁ କିଏ?
ହୁଁ ହୁଁ କେବେ ଷୋଳ ସୋମବାର କରିଚନ୍ତି?
ନାଇଁ କେବେ ଷୋଳ ସୋମବାର କରିନି ଜାଗର କରେ।
ହଁ ହଁ ନାଁ ନାଁ ମୁଁ ଦୁଇ ଦୁଇ ଥର ସୋମବାର କରିଚି ଯୋଉ ମାନସିକ କରି ମୁଁ ସୋମବାର କରିଚି ସେ ମାନସିକ ମହା ଦେବ ପୂରଣ କରିଥିଲି ମୋ ଭାଇ ବହୁତ ଅସୁସ୍ଥ ଥିଲେ। ଆଉ ସେତେବେଳେ ମାନେ, କିଛି ବୋଧି ଘୁଟେନି। ଆମ ବଡ ଭାଇ ଯେହେତୁ ସେ ମାନେ ହଁ, ସେତେବେଳେ ମୁଁ ମାନସିକ କରିବି, ସୋହଳ ସୋମବାର କରିବି ବୋଲି। ଯାହା ହଉ, ମୋ ଭାଇ ଦେହ ଭଲ ହବାରୁ ମୁଁ ମାନସିକ କଲି। ତାପରେ ସେମିତି ବି ଗୋଟେ କେସ୍ ଆଉଥରେ ବି ପଡିଲା। ସେମତି ବି ମାନସିକ କରିଥିଲି। ସୋହଳ ସୋମବାର ବି କଲି। ତା ପରେ ପରେ ମୋ ବାହାଘର ହେଇଗଲା। ଏଠି ଆସିଲା ପରେ। ହଁ, ସବୁ ବାର, ତୀର୍ଥ ସବୁ ତ କରିବାକୁ ପଡୁଛି ଆଉ।
ହଁ।
ଆଜ୍ଞା।
ହ୍ୟାଲୋ।
ହଁ, ହଁ, ହଁ।
ତାପରେ ଆସିକିନା ଏମତି ପାଦୁକ ପାଇଁ ଜଳଖିଆ ଯାହା ଥିବ, ଖାଉ। ନହେଲେ ଅରୁଆ କରେ, ଡାଲମା କରେ, ଖଟା ଆଉ ହଁ। ହୁଁ, ଉଷୁନା ଭାତ। ହଁ, ସେ ଡାଲମା ତ ହେଇଥାଏ। ଉଷ୍ଣା ଭାତ ହୁଏ, ଆଉ କଣ ଏକ୍ସଟ୍ରା ନଗେଇ ଖିଆ କରୁ।
ଜଣେ ଖାଇପାରିବନି ନା?
ନାହିଁ, ସ ପରିବାର ମିଶିକି ତ ଖାଇବେନ, ଆଜ୍ଞା।
ସମସ୍ତେ ଖାଉ।
ହଁ, ଘରେ ସମସ୍ତେ ଖାଇ ସାରିଲେଣି?
ହଁ, ହଁ , ଆଉ ମୁଁ ଆମର ଖାଇନଥିଲି। ଆଉ ପୁଅ ଛୋଟ ପୁଅ ଯାହା ହଇରାଣ କଲା, ତାକୁ ଟିକେ ହର୍ଲିକ୍ସ କ୍ଷୀର ପିଆଇଲି। ଘର
ଦେହ ଅସୁସ୍ଥ ଅଛି। ହାତଟା ବିନ୍ଧାବିନ୍ଧି ହଉଛି, ମେଡିସିନ୍ ଖାଉଛି। ମେଡିସିନ ଖାଇକି ଏଇଆ, ଆପଣଙ୍କ ସହିତ କଥା ହଉଛି ଆଉ। ଆଜି, ମୋ ପୁଅ, ମୋ ପୁଅ ବି ଦୁଷ୍ଟ ହଉଛି। ମୋ ପୁଅ ମତେ ମେଡିସିନ୍ ଖୁଆଇଦେଲା। କହିଲା, ଆଉ ବୋଉ ମୁଁ ଖୁଆଇଦେବି। ମୁଁ କହିଲି, ହଉ ଧନ, ତୁ ଖୁଆଇଦେ ମତେ।
ହଁ, ହଁ। ତମେ କଣ ଖାଇଲ?
ଖାଇଲି ରୁଟି, ଆଉ ହେଇଥିଲା ଭଜା ହେଇ ଥିଲା। ଭେଣ୍ଡି ଆଳୁ ଭଜା।
ହୁଁ।
ଆଉ ଆଳୁ ଭର୍ତା।
ହୁଁ।
ଆଳୁ ପୋଡିଥିଲି ଆଳୁ ଭର୍ତ୍ତା କରିଥିଲି, ପିଆଜ ରସ ଆଉ ଖଟା ପକେଇକି ଦଳିଥିଲି ସୋରିଷ ତେଲ ପକେଇକି।
ହଁ।
ଆଉ ମୁଁ ଖାଇଥିଲି ଆ।
ଆଜ୍ଞା ଆଜ୍ଞା ଯା ଶୋଇବେ ଯାଆନ୍ତୁ ବହୁତ ରାତି ହେଇଗଲାଣି ଆଜ୍ଞା।
ଆଜ୍ଞା।
ଅଁ, ଆଚ୍ଛା ଆଛିି। ହେ ବା